ହାଲୋ।
ହଁ କଣ କରୁଥିଲୁ?
ମୁଁ ବସିଥିଲି।
ଆଉ ଘରେ ସମସ୍ତଙ୍କ ଦିହ ଭଲ।
ହଁ।
କଣ ଖାଇଥିଲୁ।
ମୁଁ ଆଜି ଖାଇଥିଲି ଭାତ ଆଉ ଛୁଇଁ ତରକାରୀ। ଯୋ ସଜନ ଛୁଇ ଆସେ ନା ସେଇ ତରକାରି।
କିଏ କରିଥିଲା?
ହୁଁ ମୁଁ କରିଥିଲି।
କେମିତି କରିଥିଲୁ।
ହୁଁ ଆ ଫାଷ୍ଟ ଆମେ ଆଳୁ, ବାଇଗଣ ଆଉ ଟମାଟର, ଛୁଇଁ ଛୁଇଟା କାଟି ନଥିବା ଆଗେ ଆଳୁ, ଟମାଟର ଆଉ ବାଇଗଣ କାଟିଦେଇଥିବା। ଫାଷ୍ଟେ ତେଲ ଆଉ ତାପରେ ଫୁଟଣ ପକେଇକି। ଆଳୁ ଆଉ ବାଇଗଣ କୁ ଟିକେ ଭାଜିବା। ଭାଜିଲା ପରେ ସେଥିରେ ଯୋଉ ଟମାଟର ଦେଇଦବା। ଟମାଟର ଦେଇକି ଯୋଉ ଧଣିଆ ଗୁଣ୍ଡ ଜିରାଗୁଣ୍ଡ, ହଳଦୀଗୁଣ୍ଡ, ଲଙ୍କା ଗୁଣ୍ଡ, କରି ଫସଲା ଅଦା ପକେଇ ଦେଇକି ତାକୁ ଯୋଉ କଷିବା କସିଲା ପରେ ପାଣି ଦେଇଦବା ତାପରେ ପାଣି ଦେଇକି ସେଇ ପାଣିରେ ପକେଇଦବା ଛୁଇଁ ଛୁଇଁ ସେତିକି ବେଳେ କାଟିକି ପକେଇଦବା। ଆଗରୁ କାଟିଦେଲେ କାଳେ କୁଅନ୍ତି ରାଇଗିଣିଆ ହେଇଯାଏ। ସେଥି ପାଇଁ ସେତିବେଳେ କାଟିକି ଉଁ କୁହନ୍ତି ଆ ରାଇଗିଣିଆ ହେଇଗଲେ ଆଉ ଭଲ ଲାଗିବନି। ସେଇଥି ପାଇଁ କୁହନ୍ତି
ସ୍ଵାଦ ତାର ପଳେଇବ।
ହଁ। ଆଉ ସିଏ ସେତିକି ବେଳେ କାଟିକି ପକେଇବ ବୋଲି ଯେତେବେଳେ ପାଣି ଦବୁ ସେତିକୀ ବେଳେ କା ଟିକି ପକେଇବ ବୋଲି କୁହନ୍ତି ତ ସେତିବେଳେ କାଟିକି ପକେଇ ଦଉ। ପାଣି ତ ଦେଇ ଦେଇଥିବୁ ସେ ଆଳୁ ତାପରେ ଛୁଇଁ ସିଜିଯିବ। ସିଝି ଗଲା ପରେ ତୋର ଯେତିକି ଝୋଳ ଯେତିକି ରଖିବୁ ଅଧିକ ଝୋଳ ରଖିବୁ ନହେଲେ କମେଇ ଦଉ ଝୋଳ ଟିକେ ପାଣି ଟିକେ ମରିଯିବ ସେତିକି ତ ହିସାବରେ ରଖିବୁ ରଖି ଦେଇକି ଓହ୍ଲେଇ ଦବୁ। ହେଇଗଲା ଛୁଇଁ
ତମର କୋଉ ବାର ଖାଆନ୍ତିନି ଯୋଉ ଆଇଁଷ ଆଉ ପିଆଜ ରସୁଣ ଖାଆନ୍ତିନି ନା।
ଆମର ତ ଆମ ଘରେ ଟୋଟାଲି ପିଆଜ ରସୁଣ ପଶେନା। ଆମର ଆଇଁଷ କେ ଖାଆନ୍ତିନି ମୁଁ ଖାଏନା ମୋ ବାବା ଖାଆନ୍ତି ପଦାରେ ପିଆଜ ରସୁଣ। ଆଇଁଷ ଆଉ ମୁଁ ପଦାରେ ଖାଏ ପିଆଜ ରସୁଣ। ଆମ ଘରେ ଟୁଟାଲି ଆଇଁଷ କି ପିଆଜ ରସୁଣ ପସେନା ମୋ ମମି କିଛି ଖାଏ ନା। ଆଉ ଆମର ଆଉ ସମସ୍ତେ ମୋ ବଡ଼ ବାପା ଘର ତାଙ୍କର ସବୁ ଖାଆନ୍ତି। ରବବାରିଆ, ବୁଧବାରିଆ ଏମିତି ଖାଆନ୍ତି। ଆଇଁଷ ଆଉ ତମର କଣ ରୋଷେଇ ହେଇଥିଲା ଆଜି?
ଆମର କ ଏ ଯୋଉ ଅମୃତଭଣ୍ଡା ଆଉ ପୋଇ ସବୁ ମିଶେଇ କଣ କରିଥିଲେ।
କିଏ କରିଥିଲେ?
ମା କରିଥିଲେ।
ଉଁ ହୁଁ ଆଉ ଏଇ ଯୋଉ ବର୍ଷା ହଉଚି ତମ ଆଡେ ବର୍ଷା ହଉଚି ନା।
ହଁ ବହୁତ୍ ହଉଚି।
କ ନା ସକାଳୁ ପୁରା ରାତିରୁୁ ଢାଳୁଚି କେତେବେଳେ ପୁରା ସକାଳୁ ଦିନ ମାନ ଢାଳୁଚି। ବର୍ଷା ମାନେ କିନ୍ତୁ ପାଗ ଟା ଭଲ ହେଇଚି। କିନ୍ତୁ ବର୍ଷାରେ ଏଇ ପଚ ପଚ କାଦୁଅ ଆଉ।
ହଁ। ଆମ ଇଆଡେ ଏତେ କାଦୁଅ ନଥାଏ କିନ୍ତୁ ବର୍ଷା ହଉଚି। ବର୍ଷା ହେଲା ବେଳେ ଟିକେ ଭଲ ଲାଗେନି ଘରେ ବସିଲା ବେଳେ। କୋଉଠି ବାହାରିକି ବି ଯିବାକୁ ଭଲ ଲାଗେନି କାଦୁଅ ପୁରା।
ହୁଁ। ସବୁଆଡେ ଖାଲି କାଦୁଅ ତା ସହିତ ଜୁ ଜିଆ, ଗେଣ୍ଡା, ତେଲୁଗୁ ଡି ଏମାନେ ସବୁ ପୋକ ସବୁ ବାହାରିବେ। ହୁଁ। ମତେ ତ ସବୁ କୁ ଡର।
ସେ ଗୋଟେ ପଇସା ବାଗେ ହେଇଯିବେ ତାଙ୍କୁ ଟିକେ ଛୁଇଁ ଦେବେ।
ହୁଁ କ ଛୁଇଁ ଦେଇଥିବେ ଯଦି ଖାଲି ଅ ଗୋଡରେ କିବା ହାତରେ ଏ ସେ ଜାଗା ଟା ପୁରା ନାଲି ପଡିକି ପୁରା ଘା ହେଇଯାଏ।
ମୁଁ ଜାଣିନି କିନ୍ତୁ ମୋର ଜଣେ ଭାଇଙ୍କର ଲାଗିଯାଇଥିଲା ପୁରା ତାଙ୍କର ସେମିତି ହେଇଥିଲା ହ ତଡ଼ ପୁରା ଫୁଲି ଯାଇଥିଲା।
ହୁଁ ହଉ ବର୍ଷା ପାଗରେ ପୁରା ବୁଲିବୁ ପଦାରେ ପୁରା ରାଇଡିଙ୍ଗ ଯୋଉ ଓ ବାଇକରେ ଯୋଉ ଗାଡିରେ ପୁରା ବୁଲିବୁ ବଢିଆ ଲାଗିବ। କିନ୍ତୁ
କିନ୍ତୁ ପାଣି ଟୋପା ଯୋଉ ନା ନା ବୁଲିବି ଭଲ ଲାଗେ ଗିବ କିନ୍ତୁ
ହଁ ଆଖି ତ କାଟିବ କିନ୍ତୁ ଅ ଏଇଆ ଦେହ ଖରାପ ହବ ଥଣ୍ଡା ଜରରେ ପଡିବୁ କିନ୍ତୁ ବର୍ଷାରେ ଟିକେ ଓଦା ହବାକୁ ଭଲ ଲାଗେ ନା
ହୁଁ ଆମେ ଇଆଡେ ତ ବହୁତ
ଲାଗେ
ପାରାଦୀପ ଯାଇଛୁ
ନା ତୁ ଯାଇଛୁ।
ହଁ ମୁଁ ଯାଇଛି ମୁଁ ଦି ଥରେ ଜାଲି ଯାଇକି ଆସିଲିନି ବୁଲିକି
ହଁ ତୁ ଏକା ଏକା ପଳଉଛୁ ଡାକନୁ।
ନା ମୁଁ ଏକା କଣ ପାଇଯିବି ମୋର ପା ଯେତେବେଳେ ମୋ ଦିଦିର ବାହାଘର ହେଇଥିଲା ତାପର ତିନି ଦିନ ପରେ ଯୋଉ ଆମ ଘରକୁ ଆସନ୍ତି ସେତେବେଳେ ଯାଇ
ହୁଁ ଆମର ଏବେ ବାହାଘର ମାଛ ସବୁ ଗଲଣି କେତେ ଦେଖିବ ବାହାଘର ଖାଲି ମେଞ୍ଚେ ମେଞ୍ଚେ ବାହାଘର ଖାଲି ଘର ଯୋଉ ଗାଡି ସଜା ହେଇଥିବ କେତେ ବଢିଆ ଭାଗରେ ଆଉ ଜାଣିଛୁ, ମୁଁ ଫୁଲ ଗୁନ୍ଥୁଛି। ତା ଦେହରେ ପା ଗୋଲାପି କଲର। ଆଉ ନୀଳ, ହଳଦିଆ ସବୁ ଫୁଲ ଆଉ ତା ଦେହରେ ସୋଲ, ଆଉ ଗୋଟେ ମାଳି ଆଉ ଗଜରା।
କରୁଛୁ।
ତିଆରି କରିଛି। ଦଉଛି ଦୋକାନରେ।
ଓହୋ। ଦୋକାନରେ ଦେଲା, ମାନେ ସେଇଠୁ ଆସୁଛି ଫୁଲ। ତାପରେ ତାଙ୍କୁ ଗୁନ୍ଥୁଛୁ ତୁ ବସିକି?
ଫୁଲ ମାନେ ଯୋଉ ଯୋଉ ଗାଡି ଫାଡିରେ ଯୋଉ ଫୁଲ ଟଙ୍ଗାଯାଏ ଆଉ ସାଇକେଲରେ ମାଳା ଯୋଉ, ସେଇଭଳିଆ ଫୁଲ ମାଳ।
ପଇସା ମିଳୁଛି।
କହିଛନ୍ତି ତ ଦେବେ ବୋଲି?
ମାନେ, ଏଇଟା ଯୋଉଠି ଗୁନ୍ଥିକି ଯାଉଛି, ସେଇଠି ସେ କହିଛନ୍ତି। ପଇସା ଦେବେ ବୋଲି।
ହୁଁ।
ସେ ସେଇଟା କେବେ ଦେବେ? ମାନେ, ମାସକୁ ଦେବେ ସେ।
ନାଁ, ତୁ ଯେତେଟା ଫୁଲ କରିଥିବୁ, ମୋର। ଏଇ ହିସାବ କରିକି ଦେବେ ପଇସା। ଆଉ, ତମ ଘରେ ସମସ୍ତେ ଭଲ ନା?
ହଁ, ସମସ୍ତେ ଭଲ।
ହଁ, ପୁରା ପୁରା ବଢିଆ ଲାଗୁଛି ନା! ଏବେ କଣ ତୋର କଣ ଖାଇବାକୁ ଇଚ୍ଛା ହଉଛି, କଅନି। ତାଙ୍କରେ
ମାନେ ଏଇଟେ ଭଲ ଖାଇବା ପାଇଁ ମାନେ ଛଣାଛଣି ଭିତରେ, କିନ୍ତୁ ସେଇଟା ଟିକେ ରାଗ ଟାଇପ୍ ଥିବ, ମୁହଁକୁ ଭଲ ଲାଗୁଥିବ, ଯେମିତି
ମାନେ ଖାଇଛୁ ନା କୁୁରକୁରି ଚାଟ।
ହଁ, ମୁଁ ଖାଇଛି।
କେମିତି ହେଇଗଲୁ।
ମୁଁ ଯୋଉଟା ଖାଇଛି, ମୁଁ ଦି ଦି ଘରକୁ ଯାଇଥିଲି, ସେଇଠି ଆଣିଥିଲି। ତାଙ୍କର ଯୋଉ ଶ୍ୱଶୁର ସିଏ ଆଣିଥିଲେ। ଓ କେମିତି ଚାଟ ବାଗେ ଥିବ? ତାପରେ ଯୋଉ ଉଁ ଯେମିତି ଦହିବରାରେ ସବୁ ପକାନ୍ତି, ତାର
ସେଇଟା ତ ଅ ପାମ୍ପଡି ସେଟା ପାମ୍ପିଡି ଚାଟ୍, କୁୁରକୁୁରି ଚାଟ୍ କୁୁରକୁରି ନେଇ ଆସିବ ହେଲା? ଦିଅ, କୁରକୁରି ଆଣିବୁ, ତା ଦେହରେ ହେଲା ଟିକେ କ କାଟିକି ପିଆଜ, ଟମାଟର, କାକୁଡି ଆଉ ଖଟା ଟିକେ ଯଦି ଥିବ, ଖଟା ପକେଇଦବୁ, ଲୁଣ କଞ୍ଚାଲଙ୍କା ଚୁନ୍ ଚୁନ୍ କରିକି, ତା ସହିତ ଧଣିଆ ପତ୍ର ଚୁନ୍ ଚୁନ୍ କରିକି ଏମତି ପକେଇଦବ। ତଳେଇବା ଖାଇବ ମସ୍ତ ଲାଗିବ ପୁଣି ବହୁତ ସୁନ୍ଦର
ତୁ କେବେ ଆସ ଆମ କୁଡକୁଡ଼ି ଚାଟ ଖାଇବା
ହଁ ଦେଖିବ ମୋର ତ ଏବେ ସବୁ ସରିଯିବ ଯେଉଁ ଆଇଟି ଆଇଟିଇ କରୁଛି ସେଇଟା ସରିଯିବ। କଲିଉଟି ଅଛି ଆଉ ତ କ୍ଲାସ ବ୍ଲାସ ବି ହଉନି। କରିବିନି କିଛି
ଆଉ ତତେ ତତେ କୋଉଟା ଖାଇବାକୁ ବେଶୀ ଭଲ ଲାଗେ?
ଏ କନ୍ ଚାଉମିିନ ଘରେ କରି ଖାଇବାକୁ ଭଲ ଲାଗେ।
ଘରେ କରିକି
ହଁ ପଦାରେ ଟିକେ ଭଲ ଲାଗେନି
ଆମର ଏପଟେ ଗୋଟେ ଚାଉମିିନ ଦୋକାନ ରେ ଅଛି ମସ୍ତ ମଞ୍ଚୁରିଆନ ସହିତ ଚାଉମିନ ମିଶେଇକି ଦେବେ ମ ମସ୍ତ୍ ଦେବେ। ପୁରା ବଢିଆ ଲାଗିବ।
ଭଲ ଲାଗେ। ହଁ ଗୋଟେ ଗୋଟେ ଜାଗାରେ ଏମିତି ଥାଏ ବହୁତ ଭଲ କରନ୍ତି ଆଉ ଗୋଟେ ଗୋଟେ ଗୋଟେ ଜାଗାରେ ଭଲ କରନ୍ତିନି ସେ ଖାଇବାକୁ ଟିକେ ଭଲ ଲାଗେନି
ସେଠି ତାଙ୍କର ମଞ୍ଚୁରିଆନ ବି ବଢିଆ କରନ୍ତି ଆଉ ଆଉ ଗୋଟେ ମୋମୋଷ୍ଟଲ ଅଛି ସେ ବଢିଆ କୁରୁକୁରେ ମୋମୋ ତ ବଢିଆ ସେ ଦବ।
ଆମ ଇଆଡ଼େ ଗୋଟେ ମୋମୋ କରୁଥିଲା ସେଇଟା ଭଲ କରୁଥିଲା କିନ୍ତୁ ସେ ମରିଗଲା।
କେମିତି?
ସେ ସୁଇସାଇଡ଼୍ କରିଦେଲା।
କଣ ପାଇଁ?
ସେ ମୁଁ ଜାଣିନି ଖାଲି ମୁଁ ଶୁଣିଥିଲି ସେ ସୁସାଇଡି କରିଦେଇଛି ବୋଲି। ସେ କିନ୍ତୁ ଭଲ କରୁଥିଲା ଆମେ ଯେତେବେଳେ ଯାଉଥିଲୁ ସେଇଠି ଖାଉୁ। କିନ୍ତୁ ସେବି ଆଉ ଭଲ କ ସେଠି ଆଉ ଦୋକାନ ବି ଖୋଲା ହଉଛି କି ନାଇଁ ମୁଁ ଜାଣିନି ଆଉ ଗୋଟେ ଗୋଟେ ଅଲଗା ଜାଗାରୁ ନେଇକି ଆସିକି ଖାଉ।
ଓହୋ। ହଉ ଆଉ ତମର ସେଠି କଣ କଣ ମିଳେ?
ଆମ ଇଆଡେ ଆମର ଏ ଯେଉଁ ଏଇଠି ଘର ପାଖରେ ଗୋଟେ ସ୍କୁଲ ଅଛି। ଗୋଟେ ଦୋକାନ ଅଛି ସେଇଠି ମୁଁ ଛୋଟ ଛୁଆଙ୍କ ବାଗିଆ ଯଉଁ ଚକୋଲେଟ୍ ୱକଲେଟ୍ ଖାଏ ଆଉ।
ଆଉ ମାନେ ଏମିତି ଜଳଖିଆ କ ମିଳେ।
ଜଡିଖିଆ ଏଠି ସାମ୍ନାରେ କିଛି ନାହିଁ ସବୁ ଦୂରରେ ଅଛି।
ଆମର
ସେ ଗୋଟେ ଦୋକାନ ଥିଲା ଗୋଟେ ଭଲ ସେ ଭଲ କରୁଥିଲେ କିନ୍ତୁ ତାଙ୍କର ବାପା ସେ ଏବେ ଆଉ ଖୋଲୁନାହାନ୍ତି କଣ ବନ୍ଦ କରିଦେଇଛନ୍ତି। ଆଉ ତାଙ୍କର ଯେଉଁ ପୁଅ ସବୁ କିଏ ଅଲଗା ଅଲଗା ଚାକିରି ସବୁ କରୁଛନ୍ତି ସେ ଆଉ ଦୋକାନ ଖୋଲୁନାହାନ୍ତି ସେ ଦୋକାନ ବି ଆଉ ନାହିଁ।
ଓହୋ। ଆମର ଏଇଠି ପାଖରେ ଯେ କିନ୍ତୁ ଏଇଠି କିଛି ଚାଉମିନ୍ ମୋମୋ କି ମାନ ଚାଟ ଫାଟ କି ମଞ୍ଚୁରିୟାନ୍ ଅଲଗା ସବୁ ଯେତିକ ଚଳିକିଆ ସେଗୁରା କିଛି ମିଳିବନି ଖାଲି ବରା ସିଙ୍ଗଡା ଚପ ଗୁଗୁନି ଏଇ ଗୁରା ମିଳିବ ପକୁଡି ଏଇ ଗୁରା ମିଳିବ ଆଉ କିଛି ମିଳିବନି ଏଠି। ଆମର
ଏବେ କଁ ଖାଇବୁ।
ଏବେ କଣ ଖାଇ ବିି ଭାବୁ ସେଇ ଟିକି ଖାଇବି ମୁଡି ଆଉ ମିକ୍ସଚର। ତୁ।
ରାତିରେ କଣ କରିବି ଖାଇବାର।
ରାତିରେ ଦିନରେ ଆମର ଯୋଉ ଛୁଇଁ ତରକାରୀ ଥିଲା ସେଇଟା ଅଛି ଆଉ ରୁଟି କରିବି ଆଉ।